ହଁ।
ହଁ ହଁ କହ।
। ମୁଁ କହିଲି ଏଇ ଯୋଉ ଗଣେଶ ପୂଜାଚନା ଭୁବନ ରେ ଏଥର ଭଲ ହଉଛି?
ହୁଁ।
ହଁ ହଁ ଆଗରୁ ଖାଲି କଣ କହିଲ ଯୋଉ ଦଶହରା ଟା ଭଲ ହୁଏ। ଏଥର ଦଶ ବି ଗଣେଶ ପୂଜା ଟା ଭଲ କରୁଛନ୍ତି।
ଓହୋଃ, ସେ ଗଣେଶ ପୂଜା ତ ସବୁଆଡ଼େ ଏବେ ହେଲାନି ଅଲ ଓଡିଶା ସାରା।
ହଁ ଆଗରୁ ତ ତମ ଆଡେ ବଢିଆ କରୁଥିଲେ ନାଇଁ।
ଆମର ଏବେ ବି ଭଲ ହେଉଛି। ଆମର ଗଣେଶ ପୂଜାରେ ହବ।
ନା ଏଇଥର ମାନେ କରିଥିଲେ ଯୋଉ ଆମ ଯୋଉ ଅଯୋଧ୍ୟ ର ଯୋଉ ରାମ ମନ୍ଦିର ହେଇନି ନା।
ହଁ ହଁ।
ସେଇ ଭଳିଆ ପୁରା ମାନେ ରାମ ମନ୍ଦିର ଭଳିଆ ପୁରା ଗୋଟେ କରିଥିଲେ ଯୋଉ ଟେଣ୍ଟ ମାରିକି ଯୋଉ ମାନେ ଗଣେଶଙ୍କର ମୂର୍ତ୍ତି ର ରାମଙ୍କର ମୂର୍ତ୍ତି କରିଥିଲେ।
ହୁଁ।
ପୁରା ଅଯୋଧ୍ୟା ଭଳିଆ। ମାନେ ବହୁତ ପଇସା ଖର୍ଚ୍ଚ ହେଇଥିଲା। ଲୋକ ବି ଏତେ ହଉଛନ୍ତି କି, ମୁଁ କିନ୍ତୁ ଯାଇପାରିଲିନି। ଆଉ ସେଇଟା ଆମର ସ୍କୁଲ ଖୋଲା, ବର୍ଷା ଖାଲି ଶୁଣିକି ଫ ଟ ଦେଖିଛି।
ଏଇନେ ତ କଣ ଟିକେ ଆସି ପାରୁଛୁ ଆଉ ବର୍ଷ ଦି ବର୍ଷ ହେଲା ଆସି ପାରିବୁନି ଆମେ ଯେମିତି ଏ ଯାଇ ପାରୁନୁ କୁଆଡେ।
ଆମ ବି ଏତେବେଳେ ଫାଙ୍କା ରହୁଛି ବି ଯିବା ପାଇଁ ଏ ମାନେ ଏଇ ରଜ ଛୁଟି ଥିଲା ଖରା ଦିନ।
ନା ତୁ ପାଖରେ ବାଇକିରେ ଆସିପାରିବୁ। ତୁ ଆମେ ଏତେ ବାଟ କୁଆଡ଼େ ଆଡେ ଯାଇ ପାରିବୁନି। ଯେମିତି ଗୋଡ ହାତ ଭାଙ୍ଗିଛି ମୁଁ ଏବେ ଦିନେ କହୁଥିଲେ କହିଲେ ମାମୁଁ ଘରକୁ ଚାଲ ତମର ମୋର ଭୋରୁ ପଳେଇବା। ।
ହୁଁ।
କହିଲେ ଯିବା ଭାରି ଭୋରୁ ପୁଣି ଯା ବେଳକୁ ଫେରିକି ପଳେଇଆସିବା ଟିକେ ବୁଲିକି ପଳେଇ ଆସିବା। ମାଉସୀ ଘରକୁ ଟିକେ ଯାଇ ହୀରା ମାଉସୀ ଘରକୁ ଟିକେ। ଏମିତି କହୁଥିଲେ, ଆଙ୍କର ମୋର କଥା ହଉଥିଲୁ। କହିଲେ ଯି । ଆଉ ଏଇ ଗରମ ଖରା ଯୋଗୁ ପୁଣି ବନ୍ଦ୍ ବାନ୍ଦେ ହେଇକି ର
ଓହୋଃ, ପିଇସାଙ୍କ ପିଇସାଙ୍କ ଖବର କଣ?
ପିଇସା ଆଉ ପିଇସା ପୁରା ଗଲେଣି। ବୁଢା ବୁଢା ଦେଖା ଗଲେଣି ଏବେ ସେ ବେଶୀ ଭଲ ସେ ମାନେ କଣ କହିଲୁ ଚାଲା ଚାଲି କ ମାନେ ଆଗ ଭଳିଆ ଦୁର୍ବଳ ବହୁତ ହେଇଗଲେଣି।
ହୁଁ, ତାପରେ ଏକୁଟିଆ ହେଇଗଲେ।
ଏକୁଟିଆ ତାପରେ ଶୁଣ ଏକୁଟିଆ ତ ଏକୁଟିଆ ଯାହା, ସେ ମେନେ ଯୋଉ ମଦ ପିଇଲେନି କି
ହୁଁ।
ପିଆ ପିଇ କରୁଛନ୍ତି
ସେରା ପିଉଛନ୍ତି ଟେନ୍ସନ ରହିକି।
ସେ ଆଗରୁ ଯୋଉ ମଦ ପିଆ ପିଇ କରେ ଆମେ ତାଙ୍କ ସାଙ୍ଗରେ ଏତେ ଆଉ କଥାବାର୍ତ୍ତା କରୁଛୁ କି। ସେତ ଫ୍ରି ଡେ ରହିବେ ଦେଖ ତୋ ଶଶୁର କଣ କରିବେ ଏଇଟା କରିଦିଅ ଏଇଟା ଆଣିିଅ ଦିଅ ଇଏତ ସବୁ ଟେରେ ହେଇକି ରହିଲେ ତୁକଣ କରିବୁ।
ହଁ।
ଆଉ। ଆଉ ଯେତେବେଳେ ଟିକେ ଭଲ ଥିବେ ସେ ମୋର ମୋର ମୋର କାମ ଧନ୍ଦା ଇଏ ସିଏ। ମୁଁ କଣ ତାଙ୍କ ସାଙ୍ଗରେ ଏତେ କଥାବାର୍ତ୍ତା କରଚିକି ଯାହା ଖାଇବାକୁ ଡାକୁୁଚି ଯେତେବେଳେ ଖାଇବାକୁ ଦେବି ଡାକିବେ ଆ
ତାପରେ ତମେବି କଣ କଥା ହବ କହୁନ।
ତାପରେ ଘରେ କେହି ନଥିବ ମୁଁ ଏକୁଟିଆଟା ମତେ ଭଲ ଲାଗୁଚିକି। ତାପରେ କଣ କହିଲୁ ଘରଟା ଆମର ଏପଟେ ଗୋଟେ ଘର ହେଇଯାଉଚି ସେପଟେ ଗୋଟେ ଘର ହେଇଯାଉଚି।
ସେଇଆ‌ବା କାମ ପ୍ରବଳ ହେଇଯାଉଚି ଆଉ ତମେ କଣ କ କଥା ହବ ଯାଇକି ତାଙ୍କ ପାଖରେ ଏ ଖାଇବା ପିଇବାକୁ ଡାକିବକି କଣ
ମୋରତ ଦେଖେ ମୋ କାମ କାମ ପକେଇକି ମୁଁ ରହେନା ମୁଁ ମୋର କାମ ସାରିଦେବି ମୋର ଆଠଟା ସୁଧା ପୂଜା ଫୂଜା କରିିକୁରା ଦଉଚି ଏବେ ଟିକେ କଁ ଟିକେ ଦେହଟା ଟିକେ ଭଲ ଲାଗୁନି ଯେତେବେଳେ ଶୋଇପଡୁଚି ଟିକେ ଲେଟ୍ ହେଇଯାଉଚି ନହେଲେ ପ୍ରୀୟ ଟାଇମ୍ ଆଜିତ ଭାବିଲି ଜଲ୍ଦି କାମ ସରିଗଲେ ଏ ସବୁ କଥାବାର୍ତ୍ତା ହେବି ବୋଲି ଆଜି ସବୁ କାମ ସାରି ଦେଇଥିଲି ଦେଖିଲାକୁ କିଛି ହେଲାନି।
ହଁ ହେରା କଁ ବେଳେବେଳେ ନେଟୱର୍କ ପ୍ରୋବ୍ଲେମ୍ ରହୁଚିବି
ଆଜି ଆକ୍ଚୁଲି ଏଇ ଟାଇମରେ ନେଟୱର୍କ ପ୍ରୋବେଲମ୍ ଟିକେ ରହିଥିଲା ବେଳେବେଳେ। ଏବେ ରହୁଚି ଯୋଉ ବର୍ଷା ଦିନନା ଲାଇନ୍ କଟୁଚି ଫେରେ
କେଜାଣି ଅଧଘଣ୍ଟେ ହେଲାଣି ମାନେ ଘଡ଼ଘଡ଼ିଟା ମାରୁଚି।
ତତେ ସୋନୀ ସୋନୀ ସାଙ୍ଗରେ ଆଉ କାଇ ମୁଁ କରିଥିଲି ସକାଳେ ଯାହା କଥାହେଇ ଆଉ
ହୁଁ ନାଁ ସେଇଆ ପିଇଷା ତାହାଲେ ଏମିତି ଦିଇଥର ଦିନରାତି ପିଉଚନ୍ତି ଆଁ?
ଆଉ ପିଉନାହାନ୍ତିଯେ କିନ୍ତୁ ସେକଁ କହିଲୁ ସେତେବେଳେ ଆଉ ବୟସ ଅଛିକି ବୟସ ଅଛି ଏଇ ସବୁ ଜିନିଷ କରିବାକୁ ଏଇରା?
ହୁଁ।
ଆଉ ସିନା ଗୋଟେ ହଁ ପଚାଶ ଷାଠିଏ ବର୍ଷ ଅଛି ସତସ୍ତରୀ ବର୍ଷ ଆସିକି ହେଲାଣି ବାପାଙ୍କୁ
ସତସ୍ତରୀ ନା?
ଆଉ ଆଉ ସତସ୍ତରି ବର୍ଷ ହେଲାଣି ସିଏ କଣ କଁ ଭଲ ଅଛନ୍ତି ଖାଇ ପିଇକି।
ନିଜେ କାମ ଧନ୍ଦା ସବୁ କରୁଚନ୍ତିନା?
ହଁ ନିଜେ ସବୁ ସେଇତ କହୁଚି ସବୁ ଭଲ ଅଛନ୍ତି ଖାଲି ଦୁର୍ବଳିଆ ହେଇଯାଇଚନ୍ତି।
ଆଉ ବା ଆଉ ଯଦି ଆଉ ଅଧିକ ଦୁର୍ବଳ ହେଇଯିବେତ ସେଉଠି ବ ବସିପାରିବେନି। ତାପରେ ଢେଙ୍କା ଲୋକନା ସେମାନେ ଭାରି ହଇରାଣ ହବ।
ମେନ୍ କଥା କଁ କଥିଲୁ ଖାଉ ଏବେ ଖାଇବା କମିଗଲାଣି ମଝିରେ ଖାଉଥିଲେ ଠିକ୍ ଠାକ୍ ଏବେ ଯାଇକି ନାଇଁ ଯୋଉ ଦେଶୀ ଫେଶୀ ଯଉରା ନାହିଁକି ସେଇରା କଣ କୁଆଡ଼େ ସେଇଟା ମତେ ବୁ
ଆଁ ସେଇରା କମ୍ ପଇସା ପିଇଲେ ହେରା କାଳେ
ସେରା ପଇସା ତ ପାଞ୍ଚ ହଜାର୍ ପାଉନି ନା ତାଙ୍କୁ। ଆଜି କାଲି ଆଉ
ନାଇଁ ଲୋକ୍ କ ପାଞ୍ଚ ହଜାର୍ ରେ ମାସ ଟାଙ୍କର ସଉଦା ଖାଉଚନ୍ତି।
ଆମେ ବି କେତେ ହଇରାଣରେ ଚଳୁଚୁ। ଟଙ୍କା ଟେ ଦଉନାହାନ୍ତି ସେ ତାଙ୍କର ସଫଲ, ଗୁଟ୍ଖା, ପାନ ଏଇରା ବା ଖାଇ ଦଉଚନ୍ତି ଦି ତିନି ହଜାର ଟଙ୍କାରେ। ଆଉ ଏଇରା କରିବା ପାଇଁ ପଇସା ପାଉନି ସେଇଥିପାଇଁ ହେଇରା ଦେଶୀ ପିଉଚନ୍ତି ଆଉ କଣ।
ଆରେ ଏତେ ଅମଳ କରିଦେଲେଣି।
ତାଙ୍କର ସବୁ ପାନ ଠୁ ନେଇକି ଖାଲି ହଁ ଆମ ବାହାଘର ବେଳେ ସେଇ ଯଉ ସିଗାରଟେ ସବୁ ଟାଣନ୍ତି ଯଉ ମଝିରେ ଦେହ ଖରାପ୍ ହେଇନଥିଲା ମଝିରେ ଥରେ ମନେ ‌ଅଛ୍
ହୁଁ- ହୁଁ।
କେତେ ବର୍ଷ ତଳେ ସାତ ଆଠ ବର୍ଷ ତଳେ ବଉ ଥିଲେ ଖରାପ୍ ହେଇଥିଲା ପୁରା ସିରିଏସ୍ ହେଇଯାଇଥିଲା ଛାତିରେ ପାଣି ଜମି ଯାଇଥିଲା ଡକ୍ଟର କହିଦେଇଥିଲା କ୍ୟାନ୍ସର ଫ୍ୟାନ୍ସର୍ ହେଇପାରେ ମୋର ମନେ ଅଛି ଏ ଝିଅ ଟା ଛୋଟ ଟେ ହେଇଥିଲା ତା ସେଇ ଦିନ ଠୁ ସିଗାରେଟ୍ ଟାଣିଲେଣି ଖାଲି ପାନ, ସଫଲ, ଗୁଟ୍ଖା ଏଇରା
ସେଇରା ତ ବେଶୀ ଦେହ ଖରାପ କରିବ।
ତାଙ୍କର ପୁରା ଲଙ୍ଗ୍ସ୍ ରେ ପୁରା ପାଣି ଜମି ଯାଇଥିଲା ନା ଅ- ଗୋଡ ପୁରା ଫୁଲି ଯାଇଥିଲା ମାନେ ଆଉ ବଞ୍ଚିବାର ଆଶା ନଥିଲା। ଆଉ କହ ଏବେ କହ ସିଏ ତାଙ୍କ ବୟସ ଅନୁସାରେ ସିଏ ବହୁତ୍ ଭଲ ଅଛନ୍ତି।
ହଁ ଆମେ ସେତିକି ବୟସ ଯାଇ ଇଏ କରି ପାରୁନଥବ
ଆ ଦେଖେ ଖାଇ ପିଇଲେ ମୁଁ ତ ପେଣ୍ଟ୍ ସାଟ୍ ସଫା କଲି ଟାଇମ୍ ଟେବୁଲ୍ ରେ ଖାଇବାକୁ ଦେଲି ତାଙ୍କର ଆଉ କଣ ଅଛି ଆରାମ୍ ସେ କାହାର ବାହାଘର ହେଲା କାହାର ବ୍ରତ ଘର ହେଲା କିଛି ବୁଝିବାର ନାହିଁ। ବାପା ମା ହେଇଚନ୍ତି ଯେ କିଛି ବୁଝୁଚନ୍ତି ସେ ନା କଣ ଦିଆହବ କଣ ନିଆହବ ଆମର ଏଇ ଆଜି ଗଲୁ ସୁନା ଫୁନା ଗୋଟେ ବଉଙ୍କର ଯଉ ସୁନା ନଥିଲା କି ଚେଞ୍ଜ୍ ଚାଞ୍ଜ୍ କରିକିନା ଗୋଟେ ମୁଦି ଆଣିଲୁ ଆଉ ଡ୍ରେସେ ଫେ ଶାଢୀ ଆମେ କିଣି ଦବୁ ନାଇଁ ତାର ମୁଁ ବେଭାର ଦେଇଦବ ଆଉ।
ଓହୋ ସୁନା ବା ଆଣିଲ?
ମୁଦି ଟେ ଆ- ମୁଦି -ମୁଦି ଟେ ଆଣିଲୁ ଆଉ ବେଭାର ଦବୁନୁ।
ଓହୋ ଏଟା
ଏଇ ତାଙ୍କ ଏଇ ଯଉ ରିନା ତା ଗୋଲ୍ଡି ଜାଣିଚୁ ଗୋଲ୍ଡି ଯଉ ତା ଭାଇ ଏଇନା ତା ଉଁ -ଇଏ କଣ ତ ତା ନାଁ ଲୋ ଆମ ଜତି ଜତି।
ଓ ହୋ।
ତା ତାର ବାହାଘର ନା ମୁଦି ଟେ ବନ୍ଦାଣ ବନ୍ଦେଇବୁ ତାପରେ ବେଭାର ବେଭାର ଦବୁ ତାପ ବୋହୂକୁ ତ କଣ ପାଞ୍ଚ ହଜାର୍ ଟଙ୍କା ବନ୍ଦେଇବୁ
ପୁଣି ବେଭାର କେତେ ଦବ ପୁଣି?
ପାଞ୍ଚ ହଜାର ଖଣ୍ଡେ ଦିଆ ହବ ବେଭାର।
ଆଉ ତାହେଲେ ସିଏ ସେଟା ଦେଇଦେବେ।
ସିଏ ହେଟା ଦେଇଦବ ଆମେ ଡ୍ରେସ୍ ପାଇଁ ଯଉ ତାର ଯଉ ମଙ୍ଗୁଳୁତି ଖାଇବ ଯୋଉ, ଚୁଡ଼ଦାର କଟନ୍ ର ଚୁଡ଼ଦାର୍ ଗୋଟେ କିଣିବୁ। ଚଡ଼ି, ଗଞ୍ଜି ଆଉ, ତା ମା ପାଇଁ ଗୋଟେ ଲୁଗା। ମୁଁ ଏରା ସବୁ ଆମେ ସବୁ ମୁଁ କିଣିବି। ସେ ତାର ପାଞ୍ଚ ହଜାରେ ବେଭାର ଦବ ଆଉ।
ଓହୋ! ଅ-ଅପା, ଅପାର ତ ବୋହୁତୁ ସୁନା ଥିଲା।
ହଁ, ଏରା ଲି-ଇ ଦି, ଚାରଟା ସୁନା ତାଙ୍କର ହେରା ସବୁ ଚେଞ୍ଜ୍ ଚାଞ୍ଜ୍ କରିକି ଦେଲୁଣୁ ଯେ। ତାର, ଆର ଆର ବର୍ଷ ଗୋଟେ, ଭୋଉଣୀ ବାହ୍ ହେଲା।
ହୁଁ।
ତାକୁ ଗୋଟେ କାନ ଫୁଲର ଦେଇଥିଲୁ। ବୋଉଙ୍କର ଗୋଟେ କାନର ଚେଞ୍ଜ୍ କରିକି ନା ଗୋଟେ କାନ ର ଦେଇଥିଲୁ ହେଟା, କୋଡିଏ ନାଁ, ନା, ଏରାଁ ସେ ଏଇନୁ ନାଇଁ କଲେ।
ଓହୋ, ଧୁନା ଭାଇ କପେଁ ରଖିଚି?
ରଖିଚି ହେତଳେ ବୋଉଙ୍କ ଅକ୍ସିରେଣ୍ଟ ଟାଇମ୍ ରେ ଇଏ ତ ପଡିଥିଲେ। ଆ, ମୁଁ ଆଉ ରଖିିନଥିଲି। ମୁଁ ହେତେବେଳେ ମୁଁ ଟେନ୍ ସନ୍ ରେ, ମୁଁ ରଖ୍ ଖିବି କହିଲୁ ଦେଖିଆ! ତା'ପରେ ସେ ମତେ କିନ୍ତୁ ଯାଚିଥିଲେ। କହିଲେ ଭାଉଜ ତମେ ରଖ। ମୁଁ କହିଲି ଏତେ ଟେନ୍ ସନରେ କୁଆଡୁ କଣ ହବ? ମୋର ଦାୟୀ ହୋଉ କିଏ ନବ କଇଲୁ? ଆଉ ମୁଁ କଇଲି ମୋର ଯଉ ଜେ ନାଇଁ ନାଇଁ ଘରେ ଘରେ। ତା' ଆ-ଆଲମିରା ରେ ଅଛି, ଲକର୍ ରେ।
ଓହୋ, ହଁ, ହଁ।
ଏଇବା ବାଗ ସୁନା ନାହିଁ ମ। ଖାଲି ଆଳୁ ହେବା ତିଆରି ମିଆରି ସୁନା ହେରା ବାଗ ନାହିଁ। ଗୋଟେ, ଦି, ଚାର ଟା, କଣ ବାଗ ଅଛି। ଏଇ ଶଙ୍ଖା, କାନ ଫୁଲ ଦି, ତିନି ହଳ ଟିକେ ଭଲ ଅଛି। ଆଉ ତିନି, ଚାର ଟା ତ ଚେନ୍ ଚେଞ୍ଜ୍ କରିକି ଦିଆ ହେଲାଣି ତିନି ଜଣଙ୍କୁ।
ଉଁ, ହୁଁ।
ମାନେ ଇଏ ଭାଇ, ଭଉଣୀ ଦି ଜଣ, ଆଉ ଯୋଉ ଭୁବନେଶ୍ଵରରେ ଯଉ ରାତା ରାଜା ନାହିଁ! ଏଇ ରାସ୍ତା ରାଜା ଗଟେ ମୁଁନ୍ ଦି ଦିଆ ହେଇଥିଲା। ଆଉ ଗୋଟେ ତା ଭାଇ ଗୋଟେ ଅଛି, ତାକୁ ଯାହେଲେ ଗୋଟେ ମୁଦି ଦିଆଁ ହଉ।
ମାମୁଁ ଘର ଆଉ।
ଆ ସେଇଥିପାଇଁ ତ ନହେଲେ ସୁନା କଣ ପାଇଁ ଆମେ ଦେଇଥାନ୍ତୁ? ପଇସା ତ ଦେଇ ଦେଇଥାନ୍ତୁ। ସେମାନେ ସରଲା୍ କୁ ଆଁ ଆମର ପୁଣି ବାହାରି ଯାଇଥିବେ। ଆମର ମୋ ମାମି ଝିଅ ଆଉ କେତେ ଦିନ ବାହାରଚି ବା?
ହଁ, ହଁ, ସିଏ କୋଉ କ୍ଲାସ୍ ପଢିଲାଣି? କଲେଜ!
ତାର କଁ ସରିଲାଣି ଏ ବର୍ଷ? ପ୍ଲସ୍ ଟୁ ସରିଲା ଯେ। କମର୍ସ ପଢୁଚି ତାର। ସେ ପଢୁଚି ଆଉ ଗୋଟେ କରୁଚି। ଚାର୍ଟାଡ୍ ଆକାଉନ୍ଟାନ୍ କୋର୍ସ ଗୋଟେ କରୁ
ଓହୋ! ସେଇଟା ଜି କମର୍ସ ପିଲା ହିଁ ସେଇଟା ସେଇ କୋର୍ସଟା କଲେ, ତାଙ୍କୁ ଟିକେ ସହଜ ଲାଗିବ।
ସେଇଟା ତ କରୁଚି। ସେ ଭଲ ମାର୍କ ରଖିଛି ନା ପ୍ଲସ୍ ଟୁ ରେ। ନାଇଣ୍ଟି ଟୁ ପର୍ ନାଇଣ୍ଟି ଟୁ ପରସେଣ୍ଟ ରଖିଛିଲୋ। ଟପର୍ ହେଇ ସ୍କୁଲରେ, ହୁଁ। ଥାର୍ଡ ପୋଜିସନ୍ ରେ ଅଛିଯେ। ଫାଷ୍ଟ, ସେକେଣ୍ଡ, ଥାର୍ଡ ତାର ସ୍କୁଲ ରେ ଫଟ ଲାଗିଚି। ଡି ଏ ଭି ରେ। ସିଏ ପଢୁଥିଲା ଆଇ ସି ସି ଆଇ କୋର୍ସ୍। ଆଉ ଗୋଟେ ସ୍କୁଲରେ ସେଣ୍ଟଲରେନ୍ସ ବୋଲି ଜେନ୍ସ ସ୍କୁଲ ରେ ପଢ଼ୁଥିଲା। ଏବେ ଡି ଏ ଭି ଏ ତାର-ଅ-ଅଁ ଆଡ୍‌ମିସନ୍‌ କଥା। ମୋ ଝିଅ ଯୋଉ ସ୍କୁଲ ରେ ପଢୁନି କି? ସେ ଇଲେ ଇଲେଭେନ୍ ଟୁଏଲଭ୍ ଏଇଠି ପଢିଲା। ଏଇ ବର୍ଷ ରେଜାଲ୍ଟ ବାହାରିଲା ଯେ ନାଇଁଟି ଟୁ ପଏଣ୍ଟ ରଖିଛି ଟପର ହେଇଛି ସ୍କୁଲ ରେ ତାର ବ୍ୟାନର ମରା ହେଇଛି।
ଏ ବାପ ବଢିଆ ପାଠ ପଢୁଛି ତାହେଲେ ଆଉ।
ଆନାଉନ୍ସ କରିୁଥିଲେ ଯେ ମୋ ଝିଅ ଘର ତାଙ୍କର ଯେତେବେଳେ ହୁଏ। ପ୍ରେୟାର ହୁଏ ଫାଷ୍ଟ ଦିନ ପ୍ରେୟାର ହେଲା ଆନାଉନ୍ସମେଣ୍ଟ ହେଇଥିଲା କହୁଥିଲା।
ଓ ହଁ।
ଫାର୍ଷ୍ଟ ସେକେଣ୍ଡ ଥାର୍ଡ ହେବେ ନା ତିନିଟା।
ହୁଁ ହୁଁ ତାକୁ ତ ପଇସା ମିଳିଥିବ?
ପ୍ରାଇଭେଟ ସ୍କୁଲରେ ଛେନାଟା ହଉଛି ଗମେଣ୍ଟଫମେଣ୍ଟ ହେଲେ
କେତେ ପଇସା ମିଳୁଛି ଆର୍ସ ଛୁଆ ରଖିଛନ୍ତି ଯେ ମାର୍କ।
ହୁଁ ଏରା ଗମେଣ୍ଟ ରେ ମିଳିବ ଏଇଟା ପ୍ରାଇଭେଟ ରେ ଆ ମିଳିବ।
ହ
ତାର ସବୁ କଲେଜ ରେ ଆ ସେ ଥିଲା କିନ୍ତୁ ସେ ଘରେ ରହିକି ସେ ଅନ୍‌ଲାଇନ୍‌ ର ଦିଟା କୋର୍ସ କରୁଛି ସିଏ ର। ଏ ଚାଟାଟେସଣ୍ଟ କୋର୍ସ କର ସେଥିପାଇଁ ସେ ଏଇଠି ନାଁ ଲେଖେଇଲା ଆମର ତାଲଚେର କଲେଜରେ। ସେଠି କ୍ଲାସ କରିବନି ଖାଲି ପରୀକ୍ଷା ଦବ ଆଉ। ଘରେ ବସିନା ସେଇ ବ୍ୟବସ୍ତା କରିବ ଆଉ ହୋଉ।
ତାହେଲେ ଭଲ ପାଠ ପଡୁଛି। ମୁଁ ଆଉ ସେଟା ଫେଚ୍‌କାମିଆ ହେଇଯାଉଥିବ ବୋଲି।
ପାଞ୍ଚ ବର୍ଷ ତ ଖାଲି ପାସ୍ କ ଗୋଟେ ଚାରଟହଁ ଚା କୋର୍ଟ କର। ନହଲେ ତ ପାଞ୍ଚ ଲକ୍ଷ ଦରମା ପାଇମ
ତମର ଟାୱାର ପାଉନି ହଁ ହୋଉ ତାହେଲେ ରଖୁଚି।
କାଲି ଇଏ ରଖିବ।